ହ୍ୟାଲୋ କଣ କରୁଛୁ?
ଏଇ ବସିଛି ଆଉ? ଦଶ ମିନିଟ୍ ହେଲେ ତର କାଟିିଦବୁ। ହ
ହ୍ୟାଲୋ
ହଁ ମା ଯାହା କହିଦେଲେ ଶୋଇଲାା କଥା।
ହୁଁ ଖାଇଛୁ?
ହୁଁ ଖାଇଛି।
ଓହୋ ଆଉ କୋଉ ଦିନୁ ଆମ ଘରୁ ଆଇଲୁ?
ମ ଆମ ଘରୁ ଆସିଥିଲି କେଉତିନଖ ଆଇଲି? ସୋମବାରେ
ହୁଁ ରଜ ର
ରଜନା ଫଜ କିଛି ପାଇଲାନି ଆମର।
ର ଏ ଓ ହ ସେଇ ମୁଁ ହଁ ମୁଁ ତ ବୁଲୁଥିଲି ଆଉ ଫାଷ୍ଟ ରଜ ସେକେଣ୍ଡ ରଜ ର ଅଧା ହଉଛି ମାମୁଁ ଘରେ। ସେକେଣ୍ଡ ହଧାରୁ ଭୁବନ ଗଲି କଲୁନି ଠାକୁରଙ୍କ କତି ଗଲି
ତୋର ସୁବୁନ ଠିକ୍ ସେ ଠାକୁଛି। ହ୍ୟାଲୋ
ହଁ
ତୋର ସବୁଣି ଠିକସେ ଠାକୁଛି।
ହେଲା ହ୍ୟାଲୋ
ହଁ
ହୁଁ ଆଉ ଖାଇଛୁ?
ଉଂ
ତୋର ନେଟୱାର୍କ ପ୍ରୋବଲେମ ହେଉଛି ବୋଧେ?
ଏବେ ତୋର ସବୁନି।
ମୋର ତ ଫୁଲ ନେଟୱାର୍କ ଅଛି ମୋର ଶୁଭୁନି କଣ? ହ
ମୋର ବି ତ ଆେ ଶୁଭାଙ୍କ କଥା କୁର କଛ ନା କଣ? ମୋର ବି ତ ମୋର ଗୋଟିଏ ଖୁଟି ତଳୁକୁ ଅଛି ଆଉ।
ହଁ ଭାଵେ କାହାର ନେଟୱାର୍କ କମ ଅଛି?
ତୋ କଥଟା କିନ୍ତୁ ମୋତେ ଠାକୁଛି।
ଆ ସେଇ ତ ତମ ନେଟୱାର୍କ ପଉନି ବୋଲି ଠାକୁଛି। ଆମର ଜିଓ ଟାୱାର ପାଖରେ ଜିଓ ଜିଓ ସିମ୍ ଚାଲିବନି?
ହୁଁ
ଆଉ କହୁଛୁ ଆମର ବା ଜିଓ ଟାୱାର ପାଖରେ ଘର ଜିଓ ଟାୱାର କୁ ଜିଓ ଫୋନ୍ ଟାଣିବନି।
ତମର ସବୁ ଟାଣିବ।
ହୁଁ ଆଲୋ ଏବେ ଏମିତି ହେଇଯାଇଛି ଯଦି ଲାଇନ ନଥିବ ଆଉ ଯଦି ଲାଇନ ନଥିବ ଆଉ ନେଟ୍ ପାଉନି।
ଆମର ବା କାଲି ରା ତି ଆସିଲା କେତେବେଳୁ ଲାଇଟ୍ କହିଲୁ ବାରଟା ବେଳୁ ଆସିଲା।
ଆ ତମର ତ ବାରୁଟା ବେଳେ କାଲି ସାଢେ ଗୋଟେ ପାଖାପାଖି ! ! ! ! ! ! ! ! ! ! ଫୋନରେ ଚାର୍ଜ ପୁରା ଫୁଲ୍ ଥିଲା ହେଲା। ଫୋ ଫୋନରେ ଚାର୍ଜ ପୁରା ଫୁଲ୍ ଥିଲା। ତାପରେ ଯୋଉ ଦେଖିଲା ବେଳକୁ ଟୋଟାଲି ଉପରେ ନେଟ୍ ଚାଲିଲାନି। ଜଣଙ୍କ ଆମ ଘର ପାଖରେ ଜଣଙ୍କର ଇନଭେ ଆମ ଘର ପାଖରେ ଜଣଙ୍କର ଇନଭେଟର ମୁଁ ନେଇକି ଚାର୍ଜ ବସେଇଦେଲି। ହେଲେ ନେଟ୍ ଚାଲିଲାନି କହିଲେ
ସେମିତି ଅସୁବିଧା କାଲି ବି ଆମର ହେଇଥିଲା ଚାର୍ଜ ଥିଲା କେତେ କହିଲୁ ଚାର୍ଜ ଥିଲା ପଚାଶ ଉପରେ ହେଲା ତାପରେ ମୁଁ ଟିକେ ଦେଖିଆ ନେଟ୍ ଚଲେଇଲା ବେଳୁ ସିଏ ପୁରା ଖୁଣ୍ଟି ଜିରୋ କରିଦେଇ ଥୋଇଦେଲେ।
ଓହୋ ହେ ସେଇଆ ମୋର ବି ହେଲା ଲୋ କାଲି ମୋର ବଲି ନୁହଁ ମୋ ନାନା ଦି ଜଣଙ୍କ ଆମ ଝିଅର ମୋ ଭାଇର ଲାଷ୍ଟକୁୁ ବାଧ୍ୟ ହେଇକି କଣ କରିବୁ ଫୋନ ଗୋଡା ଥୋଇଲୁ ନିଜ ବିଷୟରେ ନିଜେ ବସିକି ଗପିଲୁ ଆଉ।
ତମ ଝିଅର ବି କଣ ପର୍ସନାଲ୍ ଫୋନ୍ ନା କଣ?
ହଁ ତାର ବି ପର୍ସନାଲ୍ ଫୋନ୍ ମୋର ବି ବାବାଙ୍କର ବି ମାମାର ବି।
ସମସ୍ତଙ୍କର ଗୋଟେ ଗୋଟେ ଆଉ।
ଉଁ ତା ପାଇଁ ନୂଆଟେ ଆଇନେ ବୋଲି ମୁଁ ଏଇ ଘର ଫୋନଟାକୁ ମୁଁ ଧଇଲିି ବାବା ତାଙ୍କର ଆଉ ଗୋଟେ ଆଣିଲେ।
ଉଁ ହୁଁ।
ହୁଁ। ଅହୋ ହଉ ହଉ ତୁ କମ୍ପୁଟର ଆ ତାହେଲେ ଶୁକ୍ରବାରେ।
ହୁଁ ଏକା ଏକା ତ ପିନ୍ଧିକି ଯିବା ଆଉ।
ହୁଁ ଏଇ ଗ୍ରୀନ୍ କଲରଟା।
ହଁ।
ହଁ। ଲଭଲିକି କଲ୍ କରିଥିଲି କାଇଁ ଉଠେଇଲାନି ତ।
ତାକୁ ମୁଁ ଲଗେଇଥିଲି ମୁଁ କହିଲି ମନିଷା ଉଠଉନି ମୋତେ ଗୋଟେ ଦେ ନମ୍ବରଟେ ମୁଁ କଲ୍ କରିବି କହିଲା ବେଳୁ କହୁଚି ମୁଁ ବିଜି ଅଛି ମୁଁ କହିଲି ହଉ ତୁ ଯା! ! ! ! ! ! ! ! ! ! ! ଚିକିକି ଯାଉଚି କଲ୍ କରିବି।
ହଁ ମୁଁ ସେତେବେଳେ ତତେ ଫୋନ କରିଥିଲି ଯେ ତ ଏଇ ନମ୍ବରଟା ମୋ ପାଖରେ ନଥିଲା। ତ ମୁଁ ଆଉ କଲ୍ କରି ନ ଥିଲି ମୋ ଆର ନମ୍ବଟା ଥିଲା ଯେ ସକାଳେ ଲଗେଇଥିଲି ତ ତୁ ଯଉଖୁଣୁ କହିଲୁ ଉଠିନି। ସେ ଆଉ କମ୍ପୁଟର ଗଲେନି। ଆଉ ହେଦିନ ଯୋଉ ଝିଅଟା ଦେଖୁନୁ କମ୍ପୁଟର ଗଲାନି ଆମ ସହିତ ଭିତୁରୁକୁ।
ଆମ ସାଙ୍ଗେ ଭିତୁରୁକୁ କୋଉ ଝିଅଟା?
ଆଉ ଗୋଟେ ଝିଅଟେ ଦେଖୁନୁ ମୁଁ କହିଲିିନି ମୋ ଭାଇ ସହିତ ଆସିଚି। ସେ ଆଉ ଗୋଟେ ଝିଅଟେ ସେଇ ଝିଅଟା ସିଏ ବି ଆସିଥିଲା ଲୋ କମ୍ପୁଟର ତାପରେ ସେମାନେ କଣ ଆସିଲେନି କଣ କେହି ଗଲେନି ବୁଲି ସିଏ ବି ଘରକୁ ଫେରିକି ପଳେଇଲା କହିଲି ଭଲ ହେଇଚି।
ଉଁ ହୁଁ ହୁଁ।
ହଁ।
ଟାଇମ୍ ହେଲାଣି ନା ହେଇ
ନାଇଁ ନା ନା। ଆଉ କଣ?
କଣ ଇଏ ଟାଇମ୍ ଦେଖୁଚୁନା ଏ କଲ୍ ଟାଇମଟା ଦେଖୁଚୁ।
କଲ୍ ଟାଇମି।
ଉଁ ହୁଁ।
ହୁଁ।
କଲ୍ ଟାଇମ୍ ଟା କେତେ ହେଇଚି? ଚାରି ମିଣ୍ଟି ହେଇଚି।
ହୁଁ।
ଆମର ଅଛୁ ଆହୁ
ଆଉ, ତୋର ଟୋଟାଲି କୋଉ ରଜଟା ହେଲାନି କିଲ ତମର?
ଫାଷ୍ଟ ରଜ ଟା ଯାହା ମାମୁଁ ଘରେ ସେମିତି ବୁଲାବୁଲି କରିଥିଲି ହେଲା, ଏ ସେକେଣ୍ଡ ରଜ ଦିନ ତ ଥିଲି ସେଇ ମାମୁଁ ଘରେ ତାର ମୋ ବୋଉ କଲ୍ କଲା କହିଲା ଏମିତି ସବୁ ହେଲା ଯେ ସେଥିପାଇଁ ଆଉ କଣ କରିବି ବାଧ୍ୟ ହେଇକି ଆସିବା ପାଇଁ ପଡ଼ିଲା ଆଉ।
ଆଉ ଛାଡ ରଜ ତାହେଲେ ହବନି ତମର?
କରେ ବୁନ୍ ମାନେ ସେ ଝିଅର ଯୋଉ ଯାହାର ଡେଥ୍ ହେଲା, ସିଏ କେଉଠି ମରିଛି କହିଲୁ? ସିଏ ତା ବାପଘରେ ମରିଛି।
ଓହୋ।
କେଆଣି କରିବେ କି ନାହିଁ ମୁଁ ଜାଣିନି କିନ୍ତୁ ମୁଁ କରିବି।
ହଁ ମ କଣ ପାଇବୁ। ଆମ ଆମେ କଣ ପାଇବା ଆମେ ରଜ କରିବାନି, ଛାଡ ଛୁଆଟି ରଜ ଡ୍ରେସ୍ ଆଣିଥିଲା ସେ
ତିନ୍ ଜାଣିଛୁ, ତିନିଟା ରଜକୁ ତିନିଟା ଡ୍ରେସ୍ ଆଣିଥିଲି ଶୁଣୁନୁ ତିନିଟା ରଜକୁ ତିନିଟା ଡ୍ରେସ୍ ଆଣିିଥିଲି, ଆହୁରି ଗୋଟେ ଡ୍ରେସ୍ ବଳିଲା, ପିନ୍ଧି ପାରିଲିନି ଜାଣିଛୁ।
ଭଲ କରିଛ। ଆଲୋ ମୁଁ ପାଞ୍ଚଟା ରଜକୁ ପାଞ୍ଚ ହଳ ଆଣିଛି ଯେ ପୁଣି ମୋ ମାମା, ମାମା କହିଲା କୁର୍ତି ରା ପିନ୍ଧିଦେ, ଜିନ୍ସ୍ ଗୁଡା ପିନ୍ଧିନି ସେରା ଥୋଇଦେ। ତାପରେ ସେଗୁଡ଼ା ଥୋଇଦେଇଛି। ତାରେ ମୁଁ ଆଉ ଗୋଟେ କୁର୍ତି ଟେ ଆଜି ଅଡର କରିଛି, ମୋ ମାମା ସୋଧୀଲା ମତେ। କହିଲା ଏବେ ଡ୍ରେସ୍ ଦିଟା ଆଣିଛୁ, ଆ ରଖ
କରୁନୁ। ସେଟା ପାଞ୍ଚଟା ରଜକୁ ପାଞ୍ଚଟା ପିନ୍ଧିବୁ ଫୁଣି ଆହୁରି।
ନା ଏଇ ଆର ମାସରେ ନୁହେଁ କି ଭାର ବୁଡା ଯୋଉ ଶ୍ରାବଣ ମାସ? ତ ମୁଁ ପାଣିଢାଳିଆକୁ ଯାଉଛି ମୁଁ ଦି ଥର ଭାବିଛି ଯିବି ବୋଲିି। ଏ ବର୍ଷ ଥରେ କପିଳାସ ଯିବି। ଆଉ ଥରେ ଏଇ କପିଳେଶ୍ଵର ଯିବୁ ଆମେ ଭାବିଛୁ, ଏପଟେ କାମେକ୍ଷା ଲାଇନି। ଭାବିଛୁ ଯିବୁ ବୋଲି ସେଇ ଲାଇନ୍ ଯିବୁ ବୋଲି ଭାବିଚୁ ବୋଲି ଡ୍ରେସ୍ ଆଣିଲି। ମୋ ନନା ହାରିଆଙ୍କର ଦିଦି ଦିଦି ହଳ ଅଛି। ମୁଁ ତ ଜିନ୍ସ୍ ପିନ୍ଧିକିନା ଭାର ବୁଡେଇକି ଯାଇହବନି ମୁଁ ସେଥିପାଇଁ କହିଲି ଅର୍ଡର କରିବାକୁ, ମୋ ମାମା ମତେ ଶୋଧିଲାଠୁ ମୁଁ କହିଲି ତଥାପି ଜିଦି ବାଦରେ ଅର୍ଡର କରିଦେଇଛି।
ହୁଁ ହୁଁ। ମନା କରୁଛି ହେଲେ ମୋ ବାପା କହିଲେ, ହୋଉ ସେ ପିନ୍ଧି ବେନି ଆଉ କୋଉ ଦିନ ପିନ୍ଧିବେ? ସେ ଝିଅ-ଏଇ ନା ଘରେ ପିଧିବେନି ଆଉ କୋଉଠି ପିନ୍ଧିବେ? ମୁଁ କିହିଲି ହମ୍ ଯାଉ ବାପା ତ ସପୋର୍ଟରେ ଅଛନ୍ତି ଆଉ?
ମୁଁ ମୋର ଇଚ୍ଛା ଅଛି ପାଣି ବୋହି, ମାନେ ଭାର ନେଇକି ଯିବା ପାଇଁ, ଆମ ଗଁରେ କେହି ଯାଉନାହାନ୍ତି ବେଶୀ ଝିଅ ପିଲା।
ହଁ ମୁଁ ଛୋଟ ଦିନୁ ଯାଉଛି, ମାନେ ହେମିତି କିଛି ୱିସ୍ ନଥିଲା ମାନସିକ ଫାନସିକ ନାହିଁ। ଖାଲି ମାନେ ଏମିତି ଖୁସିରେ ଠାକୁରଙ୍କ କତିକି ମୋ ମାଉସୀ ହାରିକା ଯାଆନ୍ତି ନା ମୋ ମାମୁ ଘରେଥିଲି-' ଛୋଟ ଦିନୁ, ତ ସେମାନେ ଯାଉଛନ୍ତି ବୋଲି ମୁଁ ଯାଏ ହାରି ତାଙ୍କ ସହିତ। ଯାଏ ତ ଯାଉଛି ଯାଉଛି ମାମୁଁ ମାଉସୀ ଗଲା ପରେ ମାମୁଙ୍କ ସହିତ କେତେ ବର୍ଷ ଗଲି ତାପରେ ଆମ ଘରକୁ ଆସି ଆସିଲା ପରେ ମୋ ନାନା ହାରିଙ୍କା ସହିତ ଦି ବର୍ଷ ଜମା ଯାଇଛି ତ, ଦି ବର୍ଷ ହେଲା ଆମ ଘରକୁ ଆଇଛି। ଦି ବର୍ଷ ହେଲା ଯାଇଛି ଆଉ
ହୁଁ। କଣ ତ ମାନେ ରେ କାଲି ଯେଉଁ ସେଦିନ ଯୋଉ ପିନ୍ଧିକି ଯିବା ହେଲା ଓନି ଟା ପକେଇବା ନା ପକେଇବାନି?
ସ୍କାର୍ପ ନେଇଯିବା। ଶୁଣୁ ଓନ୍ ଶୁଣୁ ଓନ୍, ଓ ଓନି ବ୍ୟାଗ୍ରେ ନେଇ ଯିବା ହେଲା। ଓନି ବ୍ୟାଗ୍ ରେ ନେଇଯିବା ସ୍କାର୍ପ ପକେଇ ଯିବା ହାରି, ସେଠି ଓନି ପକେଇକିନା ଫଟୋ ଉଠେଇବା।
ଓହୋ ଏମିତି କଥା। ହଉ ଆଉ।
ଅଁ ଲଭ୍ଲିର ଏମିତିକା ଡ୍ରେସ୍ ନାହିଁ?
ଏଟା ମୁଁ କୋଉ ବର୍ଷ କହିଲୁ? ତା ଗଲା ବର୍ଷ ରଜକୁ ମୁଁ ଅର୍ଡ଼ର କରିଥିଲି। ଆଜି ଏ ବର୍ଷ ପର୍ଯ୍ୟନ୍ତ ମୋର ଅଛି।
ତୋର ଏ ମା ତୋର ଗୋଟିଏ ବର୍ଷର ଡ୍ରେସ ମୁ ଡ୍ରେସ ଟା ଟୋଟାଲି ପିନ୍ଧୁନି ତିନି ବର୍ଷ ହେଇଗଲାଣି ଡ୍ରେସ ଟାକୁ। ତିନି ବର୍ଷ ସେମିତି ହିଁ ଅଛି। ମୁଁ ଟୋଟାଲି ତ ପିନ୍ଧୁନି ସେ କଣ ହେବ ଏତେ ଡ୍ରେସ୍ ହେଲାବେଳକୁ ମନେ ପଡୁନି ପିନ୍ଧିବା ପାଇଁ। ଆଜି କମ୍ପ୍ୟୁଟର ପିନ୍ଧିକିଇଟା ଯିବି ବୋଲି ବାହାରିଲି ତ ପିନ୍ଧିଦେଲି ସେ ଯୋଗୁ।
ହୁଁ।
ହଁ ଯାଉ ଇନଡାଇରେକ୍ଟଲି ମ୍ୟାଚିଂ ତ ପିନ୍ଧୁଛେ ଆଉ।
ଆଉ ଲାହୁରି କେତେ କଣ ମ୍ୟାଚିଂ ଥିବ ମୁଁ ଜାଣିପାରୁନଥିବା ନହେଲେ।
ହଁ ସେୟା ହେଇଥିବ। ତୋର ଯେମିତିକାଆଡେ ଦିନ ପିନ୍ଧିକି ଆସି ନଥିଲୁ ପର୍ପଲ କଲରଟେ ନାଇଁ ବ୍ଲୁ ସ୍କାାଇ କଲରଟେ।
ହଁ ସେମିତିଆଡ଼େ ତୋର ଅଛି କେମତି ଆଡ଼େ ତୋର ଅଛି ତୋର ମେରୁନ୍ ଟାଇପ ର ସେଇଟାମ ସେମିତିଆଡ଼େ ଅଛି।
ହଁ ସେମିତି କାର ମେରୁନ୍ ଟାଇପ ର ମୋର ବି ଗୋଟେ ଅଛି। ଟିକେ କଲର ଡିଫରେଣ୍ଟ ହେଲେ ମାନେ ଆମର ଡ୍ରେସ ଗୁରା ସେମତି ମ୍ୟାଚ ମ୍ୟାଚ ଅଛି ସବୁ।
କିନ୍ତୁ ମେରୁନ୍ ଟା ମଗେଇଥାନ୍ତି ଯେ ମେରୁନ୍ ଟା ସେଟାରୁ ଅଡ଼ର୍ ତଥାପି ଜାଗର ବେଳୁ ମୋ ଦିଦି କହିଲା କହିଲା ତୁ ଅଧିକାଶ ତ ମେରୁନ୍ ଡ୍ରେସ ପିନ୍ଧୁଚୁ ମେରୁନ୍ ଟା କଇଁ ଅର୍ଡର କରୁଚୁ?
ତୁ କହୁଚୁ ମୁଁ ଯଦି ଜା ଯଦି ମୁଁ ଆଣୁଚି କେବଳ ଗ୍ରୀନ୍ କଲର ଗ୍ରୀନ୍ କଲର ଯଦି ଆଣୁଚି ବ୍ଲାକ୍ କଲର ଖାଲି ବ୍ଲାକ୍ କଲର ଯଦି ଆଣିଚି ଯୋଉ ଗୋଟେ କଲର ଚାଲିଥିବ ମୁଁ କେଇଜାଣି ସେଇ କଲର ଗୁଡାକ ମୋର ଖାଲି ଆଉଚି ହାରି। ହୁଁ।
ଏଇନିକା ତୁ କଲ୍ ଟା କାଟିଲେ ମୁଁ ପୁଣି କରିବି ହେଲା।
ହଁ।
ଫୋନ୍ଟା ଟା ବାବା ଫୁଣି ନେଇଯିବେ ତେଷଠି ପରସେଣ୍ଟ ଚାର୍ଜ ଅଛି। ଡିଉଟି ଯିବେ ପୁଣି ଆସିବ ରାତି ତି ଦଶଟାରୁ ସକାଳ ପରେଳେ ଆମେ କଥା ହେଇଥିଲେ ଆମର କେତେ କଲ୍ ସରନ୍ତାଣି।
ହଁ ତୁ କୁଆଡେ ଯାଇଥିଲୁ କି କଲ୍ କଲୁନୁ?
ତୁ ଏତେଳୁ କଲ୍ କରୁ ତୁ ମୋତେ କହିବା କଥା କି ନାହିଁ ନା କଥା ହେଇଯିବା ବୋଲି।
ମୁଁ କେମିତି ଜାଣିଚି ତୁ ଏଇ ଫୋନ ଟା ଅଛି ବୋଲି ମୁଁ ଭାବିଲି ଆର କ ଫୋନ ଟା ଅଛି।
ହଉ ଶୁଣୁ ମାନେ ଆଜି ତ ବା ମୋ ବାବାଙ୍କର ଫାଷ୍ଟ ସିଫ୍ଟ ଥିଲା ହେଲା।
ହଁ।
ମୋ ବାପ ସକାଳେ ଯାଇକି ଆସିଥାନ୍ତେ କେ ତବେଳେ ଦିଟା ବେଳେ ଆସିଥାନ୍ତେ ଦୁଇଟା ପରେ ରାତି ପନ୍ତ ଫୋନ ଟା ଥାନ୍ତା। କିନ୍ତୁ ମୁଁ କାଲି ବାପାଙ୍କର ଫାଷ୍ଟ ସିପ୍ଟ ଥିବ କଲି ଆମେ ଗୋଟେ କାମ କରିବା ଚାରିଟା ବେଳୁ କି ତିନିଟା ବେଳେ ଆମେ କଥା ହେଇଯିବା ସରିଯିବା ଆମର ଜଲଦି।
ଆ ହୋଉ ତୁ ମତେ ଫାଷ୍ଟ କଲ୍ କରିଦବୁ କଲ୍ କରିଦବୁ ତାରେ କହିଦବୁ କଇ ଦେ ହଁ।
ଆଜି ପଛେ ତୁ ଗୋଟେ ମୁଁ ଗୋଟେ କରିଦେଇଥିବା ପଛିକା କାଲିଠୁ ଆଉ ଚାଟା ଚାଟା ସାରିଦେବା ଆଉ।
ଆ ହୋ ଆଉ କଣ କହୁଚୁ ମୁଁ ଟିକେ ପରେ ତତେ କରୁଚି? ହେଲା ମୁଁ ତତେ ପରେ ଫୋନ କରୁଚି।
ହଉ ହଉ।
ହଁ।